ହଁ ଶୁଣା ଯାଉଛି।
ହଁ ଶୁଣା ଯାଉଛି।
ଏ ନମସ୍କାର।
ନମସ୍କାର, କଣ କରୁଥିଲ? ମୁଁ ଏଇଠି ବସିଥିଲି ର ରୋଷେଇ ସାରିକି ପୁଅ ପାଇଁ ଟିଫିନ୍ ପଠେଇଲି। ରୋଷେଇ ଆଜି କୋଳଥ ଡାଲି କଲି। ଚୁନା ମାଛ ଭଜା, ଆଳୁ ଚଖା ଟିକେ ଆମ୍ବ, ଆଉ ହଁ
ମୁଁ ଏବେ ରୋଷଇ କରୁଛି।
ଆଜି, କଣ ଆଜି ରୋଷେଇରେ?
ଏବେ ବନଉଚି ତାଙ୍କୁ ଇଏ କାଲି ଚିଙ୍ଗୁଡି ଖାଇଥିଲେ ମନା କଲେ, କହିଲେ ମାଛ, ସେଥିପାଇଁ ତାଙ୍କ ପାଇଁ ଟିକେ ଅଣ୍ଡା ଆଳୁ ଫ୍ରାଏ କରିଦେଲି, ଆଉ ଆମର ଟିକେ ପୋଇ, ଆଳୁ, ଚିଙ୍ଗୁଡିି ଆଉ କଖାରୁ ପକେଇକି ଟିକେ କରିବି, ଡାଲି ଟିକେ ବନେଇବି, ଏଇ ସୁନୁସୁନିଆ ଶାଗ ହ କାଲି ଦିଦି ପଠେଇ ଥିଲେ ତ
ଓ ହୋ, ସୁନୁସୁନିଆ ସାଗ ତ ବହୁତ ବଢିଆ ଇ ସୁନୁସୁନିଆ ଶାଗର ବହୁତ ବଢିଆ ଟେଷ୍ଟ।
ହଁଁ ବଢିଆ ଲାଗେ, ସବୁ ଖାଇବାକୁ ବଢିଆ ଲାଗେ, ଆମର ଗାଁ ର ମମି ଆଣିଥିଲେ କେତେ ଗୁଡା ମୁଁ ଦିଦିିଙ୍କ ପାଇଁ ଟିକେ ଦେଇଥିଲେ, ଆମେ ଟିକେ ଭାଜିଥିଲୁ, ପୁଣି କାଲି ଭାଇ ଯାଇଥିଲେ ହାଟକୁ ଯାଇ ତ ଦିଦି ସେଠୁ ପଠେଇଥିଲେ ସେ ଉ କିଣିକି ଆଣିଥିଲେ ଭାଇ, ହଁ ହଁ ବିକ୍ରି ହୁଏ। ହ ସେଇଆକୁ ମା କହିଲେ କି -ଏତି ଟିକେ କଣ କରିବା, ତା ଦେହରେ ଟିକେ ଆଳୁ ଆଉ ଟ କଖାରୁ କାଟି ପକେଇକି ଭାଜିବେ ଆଉ
ଏଇ ସୁନୁସୁନିଆ ଶାଗରେ
ଗାଁ ଗଡିଆରେ କିନ୍ତୁ ବହୁତ ହେଇଛି, ପୁରା ଭରିଛି।
ହଁ, ସେ ଭଲ ଜାଗାରେ ଥିଲେ, ଖାଇବାକୁ ଭଲ ଲାଗିବ ଆଉ ଫୁଚୁ ଫୁଚୁ ଜାଗାରେ ଟିକେ ଅପରିଷ୍କାର ଲାଗେ।
ହୁଁ ନା ତ ଆମର ବଢିଆ ହେଇଛ ପୁରା ହୁଁ
ସନ୍ତସନ୍ତିଆ ଜାଗାରେ ହୁଏ ନା ସେଇ ସୁନୁସୁନିଆ ଶାଗ ଟା।
ତ ବେଶୀ ହୁଏ ଆଉ
ହଁ
ହଁ ଆଉ କୁହ ଆଉ ସମସ୍ତେ ଘରେ କଣ କରୁଛନ୍ତି?
ଘରେ ପୁଅ ତ ସ୍କୁଲ ଯାଇଛି, ନନା ଯାଇଛନ୍ତି କଲେଜ କୁ
ହୁଁ
ଆଉ ବାପା ଖାଇ ବସିଛନ୍ତି, ମୁଁ ଖାଇବି ଏବେ ଆଉ
ଆଉ ସେ ଆସିନାହାନ୍ତି, ତମ ଯା
ହଁ ସିଏ ଆସିଗଲା, କାଲି ଆସିଗଲା ହଁ ସେ ଯାଇଥିଲା କାଲି ଯୋଉ ସେ ରହିବ ବୋଲି ଭାବୁଥିଲା ପୁଣି ଆଉ ରହିଲାନି ପଳେଇ ଆସିଲା
ଓହୋ ମାନେ ସବୁ ଠିକ ଠାକ୍ ଅଛି ତ।
ହଁ ଠିକଠାକ୍ ଅଛି ଆଉ ତଥାପି ଫୁଣି କହିଛନ୍ତି ଏଇ ଆର ମାସରେ ଯିବା ପାଇଁ
ଆଉ କୁହ ଆଉ କୁଆଡେ ଯାଇନ ବୁଲିବା ପାଇଁ?
ନା ଆଉ ବୁଲିବା ପାଇଁ ଯାଇନି ଯୋଉ ଖରା ହୋଉଚି ଆଜି ତ ଭୀଷଣ ଖରା କାଲି ଟିକେ ହେଲେ କାଅଁଳ ହୋଉ
ହଁ ପ୍ରବଳ ଖରା ଆଜି।
ଆଜିପା ଖରା ବୋହୁତୁ ମୁଣ୍ଡ ବୁଲେଇ ଦୋଉଚି।
ହୁଁ ଆଜି ଖରା ବି ବୋହୁତୁ ହଉଚି। କେମତି ରୋଷେଇ ସାରି ଦେଇକିରି ବସିକି ଖାଇ ପାରିବୁ।
ସେ ସକାଳେ ଆଉ କଣ ଖାଇଥିଲ?
ସକାଳେ ଆଜି ଉପମା କରିଥିଲି ଆଉ ଚଣା ଡାଲି ଆଳୁ ତରକାରୀ କରିଥିଲି।
ହଁ ଚଣା ଡାଲି କହିଲେ ସେଇ ସୋଲା ତରକାରୀ।
ସୋଲା ନାଇଁ ଯୋଉ ବୁଟ ଡାଲି ନୁଏଁ।
ହଁ, ହଁ, ହଁ ବୁଟ ବୁଟ ଡାଲି।
ଉଁ। ବୁଟ ଡାଲି ଆଳୁ କଖାରୁ ତରକାରୀ କାଲି ରା ତିରେ କରିଥିଲି ସେଟା ଥିଲା।
ହୁଁ ହୁଁ ଉପମାରେ ଖାଇଦେଇଥିବେ।
ଉପମା ସାଙ୍ଗରେ ଘୁଗୁନିଟା
ହଁ ହଁ ଯେ କାଲି ରାତିରେ କରିଥିଲି ଥିଲା ତ ଟିକେ। ସେଥିପାଇଁ ହଁ।
ଆଉ ସମସ୍ତେ କଣ ଘରେ କଣ କରୁଚନ୍ତି?
ଏ ମା ମତେ ସବୁ କାଟି କୁଟି ଯୋଗାଡ ଦୋଉଚନ୍ତି। ମୁଁ ଏଠି ରୋଷେଇ କରୁଚି ବାପା ଡିଉଟି ଯିବେ ବି ସିଫ୍ଟ ନା। ଟିକେ ରେଷ୍ଟ ନେଉଚନ୍ତି ଆଉ ମୁଁ ରୋଷେଇ ସାରିଲେ ତାଙ୍କୁ ଡାକିବି ଖାଇବେ ଖାଇକିରି ଡିଉଟି ଯିବେ ଆଉ।
ଓ ହୋ।
ହୁଁ।
ସବୁ କଣ ଭଲ ରୋଷେଇ କଣଟା ଆସେ ସବୁଠୁ?
ମୁଁ ମୁଁ ଭଲ ଚିକେନ କରେ।
ଚିକେନ ଟା କେମିତି ବନାଅ ତମେ କୋଉ ଷ୍ଟାଇଲରେ ବନାଅ ଭଲ ଲାଗେ।
ହଁ ମୁଁ ଚିକେନକୁ ଫାଷ୍ଟ୍ ଯେତେବେଳେ କିଣା ହେଇ ଆସିଥିବ ନା। ତାପରେ ଧୋଇ ଦେବେ ଭଲସେ ହଳଦୀ ଲୁଣ ଗୋଳେଇକି ରଖିଦେବେ କାହିଁକିନା ଚିକେନରେ ଟିକେ ଲୁଣ ଗୋଳେଇ ଦେଲେନା ମାଂସ ରେ ଟିକେ ଲୁଣ ଟା ପଶିଯାଏ ଚିକେନରେ ଗୋଳେଇକି ରଖିଦିଏ। ହେ ପକାଏ ତାପରେ ଛୋଟ କଡାରେ ତେଲ ପକାଏ ତାପରେ ଟିକେ ଜିରା ଫୁଟାଏ। ହାଲକା ଟିକେ ଜିରା ଫୁଟାଏ ତାପରେ ଯୋଉଠୁ ପିଆଜ ଦିଏ ପିଆଜ ଟିକେ ଜରି ଆସିଲେ ଟମାଟର ପକେଇଦିଏ।
ଉଁ ଉଁ
ଟିକେ ଜାରି ଆସିଲେ ଟମାଟୋ ପକେଇଦିଏ। ତାପରେ ଟମାଟର ପକେଇ ତାପରେ ମୁଁ ଲଙ୍କା ଗୁଣ୍ଡ ପକେଇଦିଏ। ଲଙ୍କାଗୁଣ୍ଡ ଦେଇଦେବି ତାକୁ ଟିକେ ଛାଡିଦେବି ସେି ଟିକେ ଜରି ଆସିଲେ ହେଠୁ ଅଦା ରସୁଣ ପେଷ୍ଟ ରଖିଥିବି ନା କରିକିରି ତାକୁ ଦେବି ଦେଇକିରି ଟିକେ କସିବି ତାପରେ ଟିକେ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ ଧଣିଆଁ ଗୁଣ୍ଡ ପକେଇଦବି ତାପରେ ମ ପପଙ୍ଗ ମସଲା ପକେଇବି।
ମଟନ ମସଲା ପକେଇଦେବି। ତାପରେ ସୋଠୁ ତାକୁ ଟିକେ କସି ଲୁଣ ପକେଇକି ତାପରେ କଷିବି ତାକୁ ଭଲସେ। ଅସ ଅ ସେ ପୁରା ପାଣି ମାନେ ଯେତ ତେଲ ଛାଡିଛି ଆରମ୍ଭ କରିବ ନା ମସଲ ରେ
ହୁଁ।
ମସଲା ହେଇଗଲା। ମସଲା ହେଇଗଲା ତାପରେ ଚିକେନ ଦେଇଦେବି ଆଳୁକୁ ତ ଭାଜିକି ରଖିଥିବି ତାପରେ ଚିକେନ ଦେଇଦେବି ଆଳୁକୁ ଭଲ ପୁରା କଣ୍ଡା କରି ଭାଜିଦେବି ଯେମିତି କିି ଆଳୁଟା ଶୀଘ୍ର ସିଝିଯିବ। ଚିକେନ ଟା ଦେବି ଚିକେନ ଦେଇ ସାରିଲା ପରେ ତାକୁ କଷିବି କଷିବି ଚିକେନ ଟିକେ ଶିଝି ଆସିଲେ ଆଳୁ ପକେଇବି। ତାପରେ ତାକୁ ହାଲକା ଟିକେ କଷିକିରି ପାଣି ଦେଇଦେବେି ତାପରେ ହେଇଗଲେ ଲାଷ୍ଟକୁ ଯୋଉ ଦିଟଙ୍କା ବାଲା ଗରମ ମସଲା ମିଳେନି
ହଁ।
ସେଇ ପାଉଜଟା ପକେଇଦେବି।
ସେଇଟା ଡବା ଅପେକ୍ଷା ଏଇଟା ଭଲ ବା
ଏଇ ହଁ ଏଇ ସେଇଟା ଭଲ ବାସନା ଆସେ ସେଥିପାଇ ମୁଁ ଏଇ ମସଲା ସବୁବେଳେ କିଣିକି ରଖିଥାଏ।
ଏଇଟା ପୁରା ଯେମିତି କୁଟିଲେ ଯୋଉ ବାସ୍ନାଟା ଆସେ ସେଇଟା ସେଇ ଛୋଟ ପ୍ୟାକେଟରେ ଆସେ। ଏମତି ସେମିତି କରେ ନିଜେ କୁଟେ ନ ଗୁଟା ମସଲା ରଖିକି ନହେଲେ ସେଇ ପ୍ୟାକର ଦିଟଙ୍କିଆ ପ୍ୟାକେଟ।
ହଁ ମୁଁ ନହେଲେ ତେଲରେ ଗୋଟା ମସଲା ବି ପକେଇ ଦିଏ।
ହୁଁ।
ଏମତି କରେ। ଭ ଆାଇିଲ ଚିକେନ ରନ୍ଧା ଆଉ।
ଭଲ ରୋଷେଇତ ଜାଣିଛ ଆଉ ସବୁ ଖୁସି ହେଇଯାଉଥିବା ତମ ରୋଷେଇ ଖାଇକି ଆଉ।
ଆ
କାଲି ବଢିଆ ରୋଷେଇ ଜାଣିଛୁ ଆଉ ସବୁ ଖୁସି ହେଇ ଯାଉଥିବେ ତମ ଖାଦ୍ୟ ହାତ ତ ରନ୍ଧା ଖାଇକି ଆଉ।
ହ ଖୁସି କଣ ଯେମିତି ଆସେ ସେମତି ବନେଇଦିଅ ଆଉ।
ସେଠି ତ ଆମ
ହଁ ମୁଁ ସେଇ ଲକ୍ଡାଉନ ଟାଇମ ରେ ଯେତେବେଳେ ଘରେ ରହିଗଲିଣିି ସେତଲେ ତ କିଛି କାମ ଧନ୍ଦା ନଥିଲା। ଥିଲା ଲକଡାଉନ ରେ ଘରେ ବସିଲି ଦି ବର୍ଷ ଦି ବର୍ଷ ଭିତରେ ସବୁ ମୋବାଇଲ ଦେଖି ଦେଖି ଦେଖି ଦେଖି ଶିଖିଚି ସବୁ ରୋଷେଇ ନୂଆ ନୂଆ ଜିନିଷ ସବୁ ବନେଇକି ରଷ ହଁ ମାତ ତ ରୋଷେଇ କରିବା ଭଲ ଲାଗେ। ସେ ରୋଷେଇ କରିବାକୁ ଭଲ ପାଏ।
ରୋଷେଇ କରିବାକୁ ଆଗ୍ରହ ଥିଲେ ଭଲ ହେଇଯିବ ଆପେ ଆପେ ସବୁ ଭଲ ହେଇଯିବ। ରୋଷେଇ
ହୁଁ ଟିକେ ମୁଁ ଟିକେ ରାଗ ବେଶୀ ଖାଏ ଆଉ।
ହୁଁ ରାଗ ବି ଏତେ ବି ଖାଇବନି ଭଲ ନୁହଁ।
ମୁଁ ରାଗ ବେଶୀ ଖାଇ ତ ସେଥିପାଇଁ କିନ୍ତୁ ତଞ୍ଚା ଭାଗା ଟ ଟତେ ବେଶୀ ଲଙ୍କା ପକାଏ। ଖାଇପାରିବେନି ରାଗ। ଆମ ହଜବେଣ୍ଡ କୁ ଖାଇପାରିବନି।
ହଁ ତକାରଟ ଆଗ କ- ନ ଥଟା କରୁଛ ପୁରା।
ନା ନା ରାଗ ପକ୍କା ହେଲେ ବି ପକେଇଦିଏ ତା କହିବା କହିବା ମାଲ ତ ଆଉ କେତେ ରାଗ କରିବୁ। ମ ତ ଖାଇ ପିଉ ନା କାଇଁ ସେମିତି ହଉଚ।
ଆଉ ସେ ରାଗ ଯେତେବେଳେ ଖାଆନ୍ତିନି ଏତେ ରାଗ ଖାଇଲା ବେଳକୁ ତାଙ୍କ ପେଟ ପୋଡିବନି?
ତାେଲେ ଖାଆନ୍ତିନି ନା ଆଉ ଟିକେ ରାଗ ନ କଲେ ନା ଆଇଁଷି ତରକାର ଭଲ ଲାଗେନି।
ହଁ ଆଇଁଷ ତ ଠିକ ଲେ
ହୁଁ ଆଉ ତାପରେ ଖାଇବାକୁ ବସ ମେ ପାଟିରେ ଶୁ ସା ନହେଲା
ହୁଁ ସେଇଟା ସମସ୍ତେ ଭଲ ପାଆନ୍ତିନି ଆଉ ରାଗଟା ଆଉ। ରାଗ ମୋ ସ୍ୱାମୀ ବି ଭଲ ପାଆନ୍ତିନି ଟୋଟାଲ ରାଗ। ସେ ଟୋଟାଲ ଲାଗ ଖାଇବେନି ମୁଁ ଲଗ ଖାଇଲେ ସେ ମତେ ମତେ ବି ରାଗ ବହୁତ ଭଲ ଲାଗେ। ଆଉ ଯେତେ ସବୁଛଟ ପଡିଆ ଜିନିଷ ମତେ ସବୁ
ଆଉ ତମେ କଣ ଭଲ ବନାଅ?
ମୁଁ ମୁଁ ସେମିତି ତମେ ଯେମିତି ବନା ସେମିତି ତ ସବୁ ବନାଏ ଆଉ। ଆଉ ଭଲ ସେମିତି କିଛି ଆମ ଘର ଲୋକ କହିପାରିବେ ମୁଁ କୋଉଟା ଭଲ ବନାଏ ବୋଲି ତାକୁ
କହିବି ଜାଣିଥିବ ନା ଭଲ କହିଥିବେ ନା କଣ ଭଲ ବାନାଅ।
ଭଲ ମୁଁ ବନାଏ ଯେ ଏଇ ସବୁ ସାଧା ତରକାରୀ ଯାହା। ଘାଣ୍ଟ, ଖଡା ପକେଇକି ଯୋଉ ତରକାରୀ ସେଇଗୁଡା
ହୁଁ ଏଇବେଡ଼ ତ ବଢ଼ିଆ ଲାଗିବ ଖାଇବାପାଇଁ। ହୁଁ। ଘାଣ୍ଟ ତରକାରୀ ଶୁଣୁ ସବୁ ପଛେଇ ସବୁ ଯୋଉ କାବୁଲ ସୋଲା ହେରିକା ପକେଇ
ହଁ କାବୁଲି ଚଣା ସେଇ ଖଡା ପକେଇ ନା ଖଡଡା ପକେଇ ପୋଇ ସେଟା ଅଲଗା ପକେଇବୁ। ବୁଟ ଡାଲି ଦେଇକି ସେଟାକୁ କରେ ଅଲଗା। ଆଉ କାବୁଲ ଚଣା ପ ପକେଇଲେ ସେଇଟା ପରିବାଟାକୁ ଛାଣିକି କରେ ପୁରା ମିକ୍ସପ୍ରେସ୍ ଯେମିତି କରନ୍ତି ସେଇ। କରେ ଆଉ ଆକୁ ଆକୁ କିଛି ଛଣା ଛୁଣି ନାହିଁ ସେଇ ତେଲରେ ଟିକେ ଭାଜି ଦେଇ। ତାକୁ କାଢିଦିଏ ମୋ ପରିବା ସବୁ ସିଝି ଗଲେ ତା ଉପରେ ସେମିତି ଅଦା, ପିଆଜ, ରସୁଣ ମସଲା କୁ କରନ୍ତି କଷିକି ଯେମତି ଚିକେନ କ ସେଇ ଚିକେନ ଭଳା କଷି ଦେଇେଇକି ତାକୁ ଛାଡିଦିଏ।
ହ ମୁଁ ବି ସେମିତି କରେ କି ମୁଁ ବି ସେମିତି କରେ। ହଉ ଠିକ୍ ଅଛି। ମୁଁ ଯାଉଚି ରୋଷେଇ କରିବି ହଁ ହଁ।